ହ୍ୟାଲୋ ହଁ ଜୟ ଜଗନ୍ନାଥ।
ହଁ ଜୟ ଶ୍ରୀ ରାମ।
ଆପଣଙ୍କ ମୋ ଶବ୍ଦ ସଠିକ ଭାବରେ ଶୁଣ ଯାଉଅଛି?
ହଁ ଅତି ସୁନ୍ଦର ଭାବରେ ଆମର
ଆଜ୍ଞା ଆଜ୍ଞା ଆପଣଙ୍କର ଅ କଥା ମଧ୍ୟ ଆମକୁ ବହୁତ ସୁନ୍ଦର ଭାବରେ ଶୁଣା ଯାଉଅଛି।
ଓହୋ ହୋ ତାହେଲେ ଠିକ ଅଛି ଆଉ ଆପଣ ଏବେ କଣ କରୁଛନ୍ତି?
ଆଜ୍ଞା ଆପଣଙ୍କ ଘରେ ବୋଧେ ପୂଜା ଚାଲିଅଛି।
ଆରେ ହଁ ହଁ ହଁ ଚାଲିଛି ଆଉ କଣ କରିପାରିବା।
ଆଜ୍ଞା ଆଜ୍ଞା ସେଇ
ହଁ ଆପଣ କଣ କରୁଛନ୍ତି ବର୍ତ୍ତମାନ?
ଉଠିକି ନିଦରୁ ବସି ଅଛି। ଆପଣ?
ବର୍ତ୍ତମାନ ମୁଁ ତ ଆଜି ଟିକେ ଲେଟ ରେ ଉଠଲି ଆଠଟାରେ ଉଠିଲି। ଆଠୁଟାରେ ଉଠି ସାରିଲା ପରେ ସେ ତାପରେ ଟିକେ ମୋବାଇଲ ଟା ଘାଣ୍ଟିଲି। ତାପରେ ବ୍ରସ୍ କରିବାକୁ ଗଲି, ତାପରେ ଆସିକି ଖାଇଲି ଉପମା, ତାପରେ ଏଇଠି ବସିଛି ଆଉ। ଆଉ ଆପଣ?
ମୁଁ କେବଳ ଉଠିକି ଉନ୍ ବସିଅଛି ଆଉ କିଛି ମୋର କାମ ସମାପ୍ତ କରି ନାହିଁ।
ଦାନ୍ତ ଘଷି ନାହାନ୍ତି?
ଆଜ୍ଞା ନାହିଁ ଘସି ନାହିଁ। ମୋର ଜଣେ ମହିଳା ମିତ୍ର ଯେହେତୁ ମତେ ଟିକେ କଲ କରିଥିଲେ ଟିକେ ହୁ ସେଥିପାଇଁ ମୁଁ ତାଙ୍କ ସହିତ ଯୋଗାଯୋଗରେ ରହି ଯାଇଥିଲି ଏବେ-ଏ-ଏ ଉମ୍ ଜଷ୍ଟ ଟିକେ ଟିକେ ଟିକେ ଉଠିଛି ଆଉ ଆପଣ କଣ କୁହନ୍ତୁ ଏବେ କଣ ଖାଇଛନ୍ତି ଆପଣ ଉପମା।
ହଁ ଆପଣଙ୍କ ଗାଁ ନାହାନ୍ତି ନାଇଁ ମୁଁ ଖାଲି ଉପମା ଖାଏ ମତେ ଭଲ ଲାଗେ।
ଆଜ୍ଞା ଆଜ୍ଞା ଆପଣ ଆଜି କଣ ମ ଆଜି ଆପଣଙ୍କର ତ ମହାବିଦ୍ୟାଳୟ ଛୁଟି ଥିବ?
ହଁ ଛୁଟି କଣ ଛୁଟି କଲେ ଆମ ପାଇଁ ସବୁ ସମାନ।
ଆଜ୍ଞା ଆଜ୍ଞା ଆପଣ ଯାଉ ହି ନାହାନ୍ତି।
ହଁ। ଦେଖିବା ଯିବା ଆଉ, ଟିକେ ଯେତେବେଳେ ପ୍ରେସର ଟା ଆସିବ ସେତେବେଳେ ଯିବା ହବ। ଏବେ ତ ଚାଲିଛି ଚାଲୁ ଆଉ ଢିଲାରେ ଆଉ।
ଆଜ୍ଞା।
ଆଉ କଣ କରୁଛନ୍ତି? ଆଉ ଏଇନା କେତେବେଳେ କଣ ଦାନ୍ତ ଘଷିଲେ?
ଏହି-ଆ କିଛି ସମୟ ମୁହୂର୍ତ୍ତ ମଧ୍ୟରେ ଯୋଗାଯୋଗ ଶେଷ କରି ମୋର କାମ ସମାପ୍ତ କରିବି।
ଓହୋ ହୋ ଆପଣ କେତେବେଳେ ଗାଧଉଛନ୍ତି?
ଆଜ୍ଞା ସେମିତି ମୋର କିଛି ଟାଇମ ଟେବଲ ନଥାଏ ମୁଁ ଯେତେବେଳେ ନା ସେତବେଳେ ସେତେବେଳେ ଗାଧାଏ ଗାଧାଏ ଯେମିତି କିି ରାତି ପାଞ୍ଚଟାରୁ ବି ବେଳେ ବେଳେ ଉଠ ଉଠିଯାଏ, ବେଳେ ବଳେ ଚାରିଟର ବି ଗାଧୋଇ ପଡେ। ବେଳେ ବେଳେ ଉମ୍ ମ୍ ଦିଟା ତିନିଟା ହେଇଯାଏ ମୋର ଆଉ ବେଳେ ବେଳେ ଏଗାରଟା ବାରଟା। ଆଉ କଲେଜ ଥିଲା ବେଳେ ଆଠଟା ନଅଟା।
ଓହୋ ଆପଣ ତାହେଲେ ତ ଅତି ମିକ୍ସ ଟାଇପ ର ପିଲା। ଅଟନ୍ତି।
ଆଜ୍ଞା ଆଜ୍ଞା ଯେତେବେଳେ ଉମ୍ ଯେମିତି ହେଇ ପାରିଲା ମୁଁ ସେମତି କାମ କରଦିଏ।
ଓହୋ। ନାହିଁ ଆମେ ଏବେ ଆମର ଟିକେ ଡେରି ହେଇଯାଏ ବାରଟା ଗୋଟେ ହେଇଯାଏ ସବୁବେଳେ ଆଉ। ସେଥିପାଇଁ ସବୁବେଳେ ଟିକେ ପାଟି ଶୁଣେ। ତେଣୁ କଣ କରିବା ଟିକେ ହେଇଯାଏ ଆଉ ହଉ। ହୁଁ ଆଉ ଜାମୁ କୋଳି ଖାଇଲେ ନା ନାଇଁ?
ଯାମୁ କୋଳି ଆଜ୍ଞା ମୁଁ ଜାମୁକୋଳି କେବେଠାରୁ ଖାଇଲିଣି, ଆପଣ ସେ ଜାମୁ କୋଳିକୁ ଲୁଣ ରେ ଭିଜେଇ ଦେଇଛନ୍ତି? କି ଲୁଣ ପାଣିରେ
ଆପଣ କେମିତି ଜାଣିଲେ?
ସେଇଟା ଜାମୁ କୋଳିରେ ଲୁଣ ପାଣି ଟିକେ ପକେଇଲେ, ତାର ସ୍ଵାଦ ଟା ଟିକେ ଅଧିକା ବଢିଯାଏ ନା ସେଥିପାଇଁ।
ଓହୋ ନାଇଁ ନାଇଁ ଜାମୁକୋଳିଟା ମୁଁ ତ ଖାଇନଥିଲି କାଲିଠୁ ଖାଇଲି, କେମିତି ଖାଇଲି ନା କାଲି କଣ ହେଇଛି? ସକାଳୁ ଉଠିଲା ପରେ ଛଅଟା ପରେ ଦାନ୍ତ ଘଷିଦେଲି। ତାପରେ ଟିକେ ଛତୁଆ ପାଟିରେ ପକେଇଦେଲି।
ଆଜ୍ଞା ଆଜ୍ଞା।
ସାରିଲା ପରେ ତାପରେ ପିତା ଶ୍ରୀ ଏବଂ ମୋର ବାହାରି ପଡ଼ିଲୁ ଆମ ଘର ପାଖରେ ଥିବା ଏକ ପାର୍କ ଯାହାର ନାଁ ହଉଛି ବିଡିଏ ପାର୍କ।
ଆଜ୍ଞା।
ତାପରେ ସେଇଠି ଗୋଟେ ଜାମୁକୋଳି ଗଛଟେ ଅଛି।
ଆଜ୍ଞା ଆଜ୍ଞା।
ହେଲା ମୁଁ ସିଧା ଚଢିଗଲି ଗଛରେ।
ଆଜ୍ଞା।
ପରେ ଜରିଟାକୁ ଟଙ୍ଗେଇ ଦେଲି ଗଛରେ। ତାପରେ ଯୋଉ ଫାଷ୍ଟ ଫେଜ ଥିଲା ଗଛର ଯୋଉଠିକି ଆଗ ଚଢି ହବ ସେଇ ସେଇଠି ଚଢିକି ବହୁତ ସାରା ଜାମୁକୋଳି ତୋଳିଦେଲି। ତାପରେ ସେଇ ଡାଳରେ ସରିଗଲା ପରେ ତା ଉପର ଡାଳକୁ ଚଢିଗଲି। ଚଢିଗଲା ପରେ ଆହୁରି ସେଠାରୁ ବହୁତ ସାରା ଜାମୁକୋଳି ସଂଗ୍ରହ କଲି ଏବଂ ତଳକୁ ପଳେଇଆସିଲି। ଆମ ଘର ପାଖରେ ସ୍ଥିତ ଏକ ମାର୍କେଟ ଯାହାର ନାଁ ହଉଛି ବଡ ବଡ ମାର୍କେଟ। ସେଠାକୁ ଯାଇ କଦଳୀ ଆଣିଲୁ ଏବଂ ଘରକୁ ଆସିଲୁ। ଏଇଭଳି ଭାବରେ ମୁଁ ଜାମୁ କୋଳିରସ୍ଵାଦ ପ୍ରଥମ ଥର ପାଇଁ ଚାଖିଲି ଆଉ।
ଖାଇ ନଥିଲେ?
ସରି ପ୍ରଥମ ଥର ମାନେ ଏଇ ବର୍ଷର ପ୍ରଥମ ଜାମୁକୋଳି।
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ବୁଝିପାରିଲି ଆପଣଙ୍କ କଥା। ତ ମୁଁ ଏଇଆ କହିବାକୁ ଚାହୁଁ କି ଆପଣ ଅଧିକା ଜାମୁ ଗୋଳି ଖାଇଲେ ଆପଣଙ୍କ ପାାର୍ଟି କଷା ହେଇଯାଇପାରେ।
ହଁ କଣ କରିବା ଏଥିପାଇଁ ତ ଅଳ୍ପ ଅଳ୍ପ ଖାଉଛି।
ଆପଣଙ୍କର ଜୀଭ ରଙ୍ଗ ବାଇଗଣୀ ହେଇସାରିବଣି।
ଟା ଖାଇ ଦେଇେଥିଲି ମୋ ଜିଭର ରଙ୍ଗ ପୁରା ପିଙ୍କିସ୍ ବାଇଗଣୀ ହେଇଯାଇଥିଲା।
ଆଜ୍ଞା ଆଜ୍ଞା ଆପଣ ଯଦି ଆହୁରି ଅଧିକା ଖାଇବେ ତାହେଲେ ଆପଣଙ୍କ ତଣ୍ଟିର କେମିତି ଗୋଟେ ହେଇଯିବ, ଯେମିତି କି ଆପଣ ଭାବିବେ କି କଣ ଗୋଟେ ଲା ଖିଦାଇଛି ଅନୁଭବ ହବ
ଓହୋ ତାହେଲେ ଅଧିକ ଖାଇଲେ ଜଣା ପଡିବ। ମୁଁ କେବେ ଅଧିକ ଖାଇନି ନା
ଆଜ୍ଞା ଆଜ୍ଞା ଅଧିକା ଖାଆନ୍ତୁ କି ଗୋଟେ ଦିଟା ଖାଇଲେ ବି ସେମିତି ଲାଗେ ଟିକେ ପା ଟା ମାନେ କଷା କଷା ହେଇକି କେମିତି ଗୋଟେ ଫାଟିଲା ଟାଇପର ଲାଗିବ।
ଓହୋ ଏମିତି କଥା ତାହେଲେ ଠିକ ଅଛି।
ଆପଣ ଖି କ୍ଷୀର ବର ବରକୋଳି ଖାଇଛନ୍ତି?
କଣ କ୍ଷୀର ବର କୋଳି? କ୍ଷୀର ବରକୋଳି ଏଇଟା କଣ ହ ଜୀବନରେ ପ୍ରଥମ ଥର ଶୁଣିଲି।
ଆଜ୍ଞା ଆଜ୍ଞା ଆଉ ଗୋଟେ କ୍ଷୀର କୋଳି ବୋଲି ଗୋଟେ ଜିନିଷ ଅଛି।
ସେଇଟା କଣ କୋଉଠୁ ମିଳେ?
ସେଇଟା ଆମ ଗାଁ ରେ ମୁଁ ଖାଏ ସେଇଠି ଆମ ଗାଁ ରେ ମିଳେ ଆଉ ସେଇଟା ବି ବହୁତ ଭଲ। ଲାଗେ ଟିକେ ମାନେ ସେଇଟା ଟିକେ କଣ କହିଲେ ତାର ଚୋପା ଆପଣ ଖାଇବେନି ତା ଭିତ ତେରଟା ଖାଇବି ବୁଝିପାରିଲେ ସେଇଟା ପୁଣି ଚୁଇଁ ଚୁଇଁ ହେଇ ଥିବ ତ ସେଇଟା ଟିକେ ସେଇ ଭଳିଆ ଆଉ।
ହଉ କେତେବେଳେ ଆଣିକି ଦେଲେ ଆମେ ଖାଇବୁ ଆଉ।
ଆଜ୍ଞା ଆଜ୍ଞା ଆଉ କଣ୍ଟେଇ କୋଳି ଖାଇଛନ୍ତି?
ହଁ କଣ୍ଟେଇ କୋଲଟା ଖାଇଛି।
ଆଜ୍ଞା ସେଇଟା ମୋ ମାମୁଁ ଘରେ ମୁଁ ବହୁତ ଖାଏ। ସେଇଟା ଆମ ମାମୁଙ୍କର ବାଡି ପଛ ପଟେ ଲାଗି ଅଛି। ତ କଣ୍ଟେଇ କୋଳି। ଆଉ ଆଉ ଗୋଟେ ଆଉ ଗୋଟେ ଜିନିଷ ଆପଣ ଖାଇଛନ୍ତି ଆଉ କେନ୍ଦୁ କେନ୍ଦୁ?
ଓହୋ। କେନ୍ଦୁ କେମିତି ମୁଁ ଖାଇ ନ ପାରିବି ସେଇଟା ବହୁତ ବଢିଆ ଲାଗେ ମତେ ମତେ ଖାଏ।
ଆଜ୍ଞା ଆଜ୍ଞା କେନ୍ଦୁ ମୋର ବି ବହୁତ ପସନ୍ଦ। ଆମ ମାମୁଁ ସେଇ ମାମୁଁ ଘରେ ଆମର ଗୋଟେ ପ ଗଛ ପଟେ ଗୋଟେ ବଡ କେନ୍ଦୁ ଗଛ ଅଛି ଯୋଉଠିକି ବସିବା ପାଇଁ ବି ମାନେ ସେ ଗଛ ଗଛ ଉପରେ ଆପଣ ନା ବସିିବ ବି ପାରିବେ କେତେ ଜଣ ଚାରି ପାଞ୍ଚ ଜଣ ଖଣ୍ଡେ ବସିିବ ବି ପାରିବେ ତ ସେମିତିଆ ଟିକେ ପୁରା ବଡ ବର ବର ମାନେ ଟାଇପ ର ଗଛଟେ ଅଛି। ତ ସେଇଠି ଆମେ ବସୁ ଯେତେବେଳେ ମାମୁଁ ଘର ଯାଉ। ସେଇଠି ଆମେ ବସିକି ଖଟି କରୁ ଆଉ ସେଇଠି ଆମେ କେନ୍ଦୁ ତୋଳି କି କି ତୋଳିକି ଫ୍ରେଶ ଫ୍ରେଶସ୍ ମାନେ ତୋଳିକି ଡାଇରେକ୍ଟ ଖାଇବେ ସେଇଟା ଗୋଟେ ମଜା ଲାଗେ। ଆଉ ସେଇଠି ମୋ ମାମୁଁ ଘରେ ଏମ ଅଛି ଟିକେ ମତେ ସେଥିପାଇଁ ବହୁତ ଭଲ ଲାଗେ ଆଉ। ବାଉଁଶ ବଣ ବି ଅଛି ତ ସେଠି ବି ଆପଣ ଦୋଳି ଭଳି ଲାଗିଛି ଆପଣଙ୍କୁ ପୁରା ଯେମିତି ଲାଗିବ କି ଆପଣ ଗୋଟେ ଫେରିଟେଲ ରେ ପଳେଇ ଆ ଆସିଛନ୍ତି ସେମିତି ଆପଣଙ୍କୁ ଅନୁଭବ ହେବ ତା ଭିତ
ଓହୋ ଆପଣଙ୍କ ମାମୁଁ ଘର ଟା ବୋଧେ ଗୋଟେ ଜଙ୍ଗଲରେ ଅଛି।
ଆଜ୍ଞା ଜଙ୍ଗଲରେ ନାହିଁ କିନ୍ତୁ ଆମ ମାମୁଁ ଘରେ ଏମିତି ଟିକେ କଣ କହିଲେ ବଣ ଫଣ ବହୁତ ସାରା ଅଛି। ଆଉ ସେଥିପାଇଁ ମତେ ମୋ ମାମୁ ଘର ଟା ବହୁତ ଭଲ ଲାଗେ। ଆଗକୁ ଗଲେ ଆଁ ଆମର ଆକ୍ଚୁଆଲି କହିବାକୁ ଗଲେ ଉ ମାନେ ସହ ସହର ନୁହଁ ମାନେ ଏ ଯୋଉ ବଜାର ବଜାର ଠାରୁ ଗୋଟେ କିଲୋମିଟର ମିଟର ଦୂରରେ ଆମ ଗାଁ ଟା ଅବସ୍ଥିତ ମାନେ ଚାଲିକି ଗଲେ ଆପଣ ସାଙ୍ଗେ ସାଙ୍ଗେ ପହଞ୍ଚିଯିବେ। ବୁଝିପାରିଲେ ଯେମିତି ଆମ ଘର ଠାରୁ ବିଶ୍ଵ ବିଦ୍ୟାଳୟ ଯେତିକି ଆମ ମୋ ବିଶ୍ବିଦ୍ୟାଳୟ ଯେତିକି ବାଟ। ଆମ ସେମିତି ଆମ ଗାଁ ଠାରୁ
ହ ଓହୋ ନାଇଁ ମୁଁ ଭାବିଲି ଆପଣ ଆପଣ ଯେଉଁ କହିଲେ ନା ସବୁ ଗଛ ଗୁଡ଼ା ଅଛି ଆମର ମାମୁଁ ମାନେ ଗାଁଙ୍କର ଘରେ। ମୁଇଁ ଗୋଟେ ଜଙ୍ଗଲ ମଧ୍ୟରେ ଗୋଟେ ଅବସ୍ଥିତ ଆଉ।
ଆଜ୍ଞା ବହୁତ ବଡ ପଡିଆ ବି ମଧ୍ୟ ଅଛି।
ଓ।
ଯୋଉଠିକି ଲୋକମାନେ ସାଧାରଣ ତ ହଁ ଦ୍ଵିତୀୟ କାମ କରିବାକୁ ଯାଆନ୍ତି।
ଓହୋ ସେଇ ଜମିଟା କାହାର?
ସେଇଟା ଜମ ନାଇଁ ନାଇଁ ନାଇଁ ସେଇଟା ଆମର କାହିଁ ହେବ। ହୁଁ ସେଇଟା ହଉଛି ଟୋଟାଲି ଗାଁ ଗାଁ ଲୋକ ଲୋକଙ୍କର ପଡିଆ ସେମାନେ ମାନେ ଗୋଟେ ବଡ ପଡିଆଟେ ଅଛି ସେଇଠି ଯାଆନ୍ତି ଆଉ।
ଓହୋ ମୁଁ ଭାବିଲି ଆପ ଆପଣଙ୍କ ମାମୁଙ୍କର ଯଦି ପଡ଼ିଆ ହୋଇଥାଏ ଆପଣ ବେଳେବେଳେ ରିସର୍ଚ୍ଚ କରିବାକୁ ଯାଉଥି
ହିଁ ନାଇଁ ନାଇଁ ଆମେ କଣ ତାରେ ରିସର୍ଚ୍ଚ କରିବାକୁ ଯିବୁ। କିଏ କୋଉ ଟାଇପ ର ହିଁ ହିଁ ଦେଇଛି।
ହି ହି ହି ହଁ ଆହା ଆଉ ମ ତେ କଣ ଆମ ଗାଁ ସବୁଠୁ ଭଲ ଲାଗେ। ମୋ ଗାଁକୁ ଛାଡିଦେଲା ପରେ ମତେ ମୋ ଗାଁ ଏତେ ଭଲ ଲାଗେନି। କାରଣ ଯେହେତୁ ଆମ ଗାଁଟା ଟିକେ ସହର ହେଇଗଲାଣି। ତେଣୁ ଆମ ଗାଁ ଟା ଟିକେ ଭଲ ଲାଗେ। ତେଣୁ ସେଟା ଗାଁ ହେଇକି ଅଛି। ଆଉ ଆଉ ମୁଁ ଆମ୍ବ ସିଜିନରେ ପ୍ରାୟତଃ ଗାଁକୁ ଟିକେ ଅଧିକ ଯାଏ। କାରଣ ଆମର ଗୋଟେ ତୋଟା ଅଛି ବହୁତ ବଡ ତୋ ଟା ମାମୁଁ ଗାଁ
ଆଜ୍ଞା ଆଜ୍ଞା ଆମ ମାମୁଁ ଘର ଗାଁରେ ବି ଗୋଟେ ଆମ୍ବ ତୋଟା ଅଛି। କିନ୍ତୁ ମୁଁ ଦୁର୍ଭାଗ୍ୟବଶତଃ କେବେ ଯାଇପାରି ନାହିଁ ସେଠାକ
ଜୀବନରେ କେବେ ଯାଇନାହାନ୍ତି?
ନାଇଁ ମୁଁ ବହୁତ କମ ମାମୁଁ ଘର ଯ ଯେହେତୁ ଯାଇଛି ମୋ ଭାଇ ସବୁଠାରୁ ଅଧିକ ତା ମାମୁଁ ଘର ଯାଏ। ମୁଁ ବହୁତ କମ୍ ଯାଏ। ସେଥିପାଇଁ ମୁଁ ବେଶି କିଛି ଜାଣି ନାହିଁ।
ଓଃହୋ ନାଁ ଆମର ଆପଣଙ୍କ ତୋଟାରେ କେତୋଟି ଆମ୍ବ ଗଛ ଅଛି?
ସେମିତି ମୁଁ ଜାଣିନି କିନ୍ତୁ ଆମ ନିଜର ଆମ୍ବ ଗଛ ବହୁତ ସାରା ଅଛି ଗୋଟେ ଜାଗାରେ। ତ ଆମର ବି ଆମ୍ବ ତୋଳା ହେଇକି ଆସେ ପଠା ହୁଏ।
ପ୍ରାୟତଃ କେତୋଟି ଆମ୍ବଗଛ ଅଛି?
ପ୍ରାୟତଃ ସେଇ ଦଶଟା ବୋଧେ ଥିବ। ମୁଁ ହିସାବ କରିପାରୁଛି ଯେତିକି ଭାବୁଚି ଯେତିକି କିନ୍ତୁ ତା ଠାରୁ ବି ଅଧିକା କି କମ ଥାଇପାରେ।
ଓହୋ ହଁ ଆମର ଯୋଉ ମାମୁଁ ଗାଁ ରେ ଅଛି ତୋଟା ଟା ତାର ନାଁ ଦିଆ ହେଇଚି ଗୋଲାପ ତୋଟା ମୋ ବଡ ମାଉସୀଙ୍କ ନାଁରେ ଏବଂ ସେଇ ଗ ଟାରେ ବାରଟି ବହୁତ ବିରାଟ ବିରାଟ ବଡ ଆମ୍ବ ଗଛ ଅଛି। ଯୋଉଠୁକୁ ଗଲେ ମୁଁ ଆମ୍ବ ପାରିକି ଆମ୍ବ ଖାଏ। କି ଆମ୍ବ ପଡିଲେ ଆଣେ। ଏଇ ଭଳିଆ ଆଉ।
ଆପଣଙ୍କର ବୋଧେ ବ୍ ଏ ମୋର ଟିକେ କାମ ଯେହେତୁ ରହିଯାଇଛି ତ ମୁଁ ଆପଣଙ୍କୁ ପରେ ଯୋଗାଯୋଗ କରିବି।
ଆଜ୍ଞା ଆଜ୍ଞା ଠିକ ଅଛି ରଖନ୍ତୁ ଧନ୍ୟବାଦ।
ଜୟ ଜଗନ୍ନାଥ ଆପଣ ରଖନ୍ତୁ।
ଜୟ ଶ୍ରୀ ରାମ।